ହା ଲୋ।
ହା ଲୋ।
ଏ କଣ ଜିରୋ ସେକେଣ୍ଡ ଲେଖିଲା ଲେଖିକି ଯୋଉ ଆପ ଟାରେ।
ତମର।
ହାଁ।
ଫାଷ୍ଟ କେତେଟା ଟାକ୍ସ କରିଛ।
ଟୋଟାଲ ତମକୁ କଲ କଲି ପ୍ରଥମ ଦିଟା ସେରାକ ତମେ ଉଠେଇଲନି ଜିରୋ ଜିରୋ ଉଠିଗଲା। ତାପରେ ଏଇଟା ଦଶ ମିନିଟ କଥା ହେଲେ ସେଇଟା ବି ସେଇ ଜିରୋ ଲେଖୁଛି ମୋର।
ନାଇଁ ଏଇଟା ତମର ଶୁଣ ଏଇଟା ଜୋଉଟା କଥା ହେଇଗଲନି କି।
ହଁ।
ଯେତିକି କଥା ହବ ଯା ସାଙ୍ଗରେ କଲ୍ ଧରି ନିଅ ମୁଁ ଏହିଅ ତମକୁ କଲ୍ କରିଛି ନା ନାଇଁ।
ହଁ।
ମୋ ସାଙ୍ଗରେ ଦି ଇଥର ଦ ଦ ଦଶ ମିନିଟ୍ କଥା ହବ। ଅ କଲ ଗୋଟେ ଅଶୀ ଟଙ୍କା ନେଖେ ତମେ ରିସିଭ୍ କରିବ। ବୁଝିଲ।
ହଁ ମୁଁ ଯାହାକୁ କଲ କରିବି ମୁଁ ଯାହା। ହୁଁ ତମେ ଶହେ ଟଙ୍କା ପାଇବ ମୁ ଅସି ଟଙ୍କା ପାଇବି।
ତମେ ଜେଟାକୁ। ହଁ।
ମୋ କଲ୍ ଟା ଲାଗୁ ନଥିଲା କଲି ଯେ।
ତୁ କାଟିଲେ ତୁ ପାଇବା କଥା ମୁ ପାଇବୀ। ଏଇଜୋଉ ଗୁରା ଜିରୋ। ହେରା ଅଛି ହେରା କାଉଣ୍ଟିଙ୍ଗ କରାହବ କାଉଣ୍ଟିଙ୍ଗ କରା ହେଲେ ମାନେ ଯା କତିକୀ କଲ କରିବ ଶୁଣ ତମେ ତ। କହୁଛ ନୂଆ ହେଲଣି।
ହୁଁ।
ପୁରା ଫାଷ୍ଟ ତାକୁ ହ୍ଵାଟ୍ସପରେ କଲ୍ କରି ତାକୁ।
ତ ଯେ ଭାଇ ର କଲ କରିବା।
ହଁ।
ଯଦି ଲଗେଇ ବନି ଲ ଲଗେଇଲେ କଣ କି କାଉଣ୍ଟିଙ୍ଗ ଜିର ହେଇଗଲେ ତମର ଲସ୍ ହେଇ ଯିବ।
ଏ ଜିରୋ ହେଇବଯାଇଛି ମୋର।
ମୋର ପା ଗୋ ବୋଧେ ଗୋଟେ ତମ କତିକୀ ଲଗଉଥିଲି ଫାଷ୍ଟ ଗୋଟେ ହେଇଯାଇଛି ଜିରୋ ହେଇଯାଇଛି। ହଉ ସେ କର
ମୁ ବି ଆଜି ଦିଟା ରୁ ତିନଟା। ଜିରୋ ହେଇଯାଇଛି ଆଉ ଦିଟା କଲ ରେ ହେଇଯିବ ନା କିସ।
ଦିଟା ହେଇଯାଇଛି।
ହଁ ଦିଟା ହେଇଯାଇଛି ଆଉ ଦିଟା ଆଉ ଗୋଟେ କଲ ଲାଗିବ ବୋଧେ ଲାଗୁଛି।
ନାଇଁ ପାଞ୍ଚଟା ଛଅଟା ଛଅ ଛଅଟା ଯିବ। ଜଣ କତି ଛଅଟା ଯିବ ହୁଁ।
ହଁ ହଁ ହଁ। ତାଲେ ହେଇଯିବ ଆଉ।
ହେଇ ଯିଅ ତମର। ହଁ ଏ ଫାଷ୍ଟ୍ ପଥମ ଦିଇଟାଙ୍କ ଜିରୋ ହେଇଗଲା ଆଉ ଗୋଟେ ବାଗ ହେଲାନି ଆଉ।
ହଁ।
ଆରେ ଆପ୍ କୁ ଯିବ ହାରି ଆପ୍ ରେ ପଚାରିଦବ କିଏ ଫ୍ରି ଅଛ ଫ୍ରି ଥିଲେ ଆଗେ ମେସେଜ୍ କରିଅ ତାଙ୍କ ହ୍ୱାଟ୍ସଅପ୍ କୁ ହ୍ୱାଟ୍ସଅପ୍ ରେ ମେସେଜ୍ କଲା ପରେ ଫ୍ରି ହେଲା ପରେ ପେଣ ତାକୁ କଥା ହେଇଯିବ।
ହଁ ହଁ।
ସେମିତି ଫାଷ୍ଟେ କାହା କତିକି କଲ୍ କରିଅନେଇ କଲ୍ କଲେ କଣ କି ଏ କଲ୍ ଗୁରା ସବୁ ଲାଗୁନି ଯୋଉରା ନେଟୱା ଉଁ ଜିରୋ କା କାଉଣ୍ଟ୍ ହଉଚି ଆରା କଲ୍ ଇସ୍ ଯୋଉଁ ଯୋଉରା ଦେଖଉଚ ନେଟୱାର୍କ ଇସୁ ସେଇରା ସବୁ କଟିଯାଉଚି। ମୋର୍ ତ ଏମିତି ଆଠ ନଅଟା ଖଣ୍ଡେ ହେଲାଣି ମାନେ ଜିରୋ ହେଇଗଲାଣି।
ତ
ତଟାରୁ ଆଟଟା ତ ଏଇ ମିଟିଂ ହୋଉଥୁଲା କାଲି ଏ କ ଥା ସବୁ ପଚାରା ହଉଥୁଲା ଯେ ସା ସେ କହିଲେ ଏରା କିଛି ନାହିଁ ଏରା ଯୋଉରା କଲ୍ ନେଟୱାର୍କ ରହୁନି କଟି ଯାଉଚି। କଟିଗଲେ କଣ କି ତାଙ୍କର ଧରନିଅ ସେ କାଉଣ୍ଟ କରଦେବେ ତ ଆମମାନଙ୍କର ଲସ୍ ହବ।
ହଁ ଭାଇ।
ଆମେ କଁ କରିବା ଆମେ କଲ୍ ଟା ଲାଗିଲାନେଇ ବୋଲି ଆମର ଇଏନା ଆଉ
ହଁ ହଁ ଦେଖିବା।
ଉ ସବୁ ଦେଖିବେ।
କପିଳାସ ଯାଇ ଲ?
ଉଁ?
କପିଳାସ୍ କପିଳାସ୍
ହୁଁ କପିଳାସ ତ ସବୁବେଳେ ଯାଉଚୁ।
ଆଉ ଢେଙ୍କାଆଳ ମେଙ୍କାଆଳ ଯାଇଚ ତ ଲକ୍ଷ୍ମୀ ପୂଜା?
ହୁଁ ସ ସବୁ ବ ସବୁ ବର୍ଷ ଯାଉଚୁ।
ଅହ ଭୁବନ ଆଉଚନ୍ତି?
ହୁଁ।
ଫେମସ୍ ତ ଆମର ଗଣେଶ ପୂଜା କୁ ଦୁର୍ଗା ପୂଜା ଆଉ।
ହଁ। ତମେ ଇଆଡ଼େ ଆଉଚ କି ନାଁ କଁ?
କଁ କହିଲ ଭାଇ?
ଏପଟ ଏରିଆକୁ ଆସୁଚ ନାଁ କଣ?
ହଁ ୟ ଆଭେଲେବୁଲ୍।
ଓ ହ।
ଏ ପାଖାପାଖି ଆଉ।
ଉଁ?
ଯେତୋଳେ କେ ଏରିଆଟା ଖାଇକି ରୁହେ ମୁଁ।
ହଁ ଅ ନାଁ ଏପଟେ କେବେ ଆସଚ ଏପଟକୁ? କରିଆକୁ ଆଇଚ।
ହଁ ଭାଇ ହଁ। କଲେଜ୍ ଫଲେଜ୍ ଟିଏ ଯିବା ଆସିବା କରେ ସେଇଆଡ଼େ ଆଉ। ହଁ ଭାଇ। ହଁ।
ମୁଁ ବି ଗଣେଶ ପୂଜା ଦୁର୍ଗା ପୂଜାକୁ କୋଉଠି ଏପଟେ?
ହଁ।
ହ-ହ। ଆଉ ଗୋଟେ କଲ୍ ଆଉଛି ଯେ। କଲଟା ରିସିଭ୍ କରିହେବନି ରିସିଭ୍ କଲେ ଏ କଲଟା କଟିଯିବ। ଯେତେବେଳେ ବି ଆପରେ ଥିବ ଯେ କଲ୍ କରିବ ଯାଇଁଲ।
ଆଁ
ଆପରେ ଯେତେବେଳେ କଲଗୁରା ରିସିଭ୍ କରିବନି।
ନାଁ ମ। ନାଇଁ ଆକ୍ଟିଭ୍ ନାଇଁ ଏବେ ପଢାପଢି ଅଛୁ ତ। ଲଗାଇ? ହଁ ଭାଇ।
ମୁଁ କହିଲି ଯେତେବେଳେ ଆପ୍ ଆପରେ ଥିବ ଯିଏ କଲ୍ କରିବ ରିସିଭ୍ କରିବନି ରିସିଭ୍ କଲେ କଟିଯିବ।
ହଁ ଭାଇ ହଁ।
ଆଗ କଥା ହେଇଯିବା ଯଦି ନ ଲାଗିବ ଫେଣି ପରେ ଟ୍ରାଏଲ୍। କରିବା ଆଉ ଏ ଜିରୋ ହେଇଗଲେ କାଉଣ୍ଟ ହବନି ବେକାରିଆରେ ତମର ନଷ୍ଟ ହେବ। କଲ ଗୋଟାଏ, ଉହୁଁ ପଢ଼ାପଢ଼ି ଏଇନା କଣ କରୁଛ?
ବିଟେକ୍।
ବିଟେକ୍ କରୁଚ?
ହାଏ
ହଁ ନାଗିଚାଲ ଆଗକୁ ଆଉ।
ହଉ।
ଆମେ ସିନା ଆଉ ପଢିପୁଢା ପାଇଲୁନୁ
ଭାଇ ଜୋରନ୍ଦା ମେଳା ଜୋରନ୍ଦା ମେଳାରେ ଆସନ୍ତି?
ହଁ ଉଁ
ପଢିବାରେ କଣ ଅଛି ଯେତେବେଳେ ଚାହିଁବ ସେତେବେଳେ ପଢ଼ିପାରିବ।
ନା ଯେହେତୁ ପଢା ଛାଡିଲୁଣୁ ଆଉ ଏପଟ ଲାଇନ ଆଉ ଏତେ ଆଉ ପଢାରେ ଆଉ ମନ ହେବ କି?
ହୁଁ?
ନାଇଁ ଅଧିକ ଇମ୍ପୋର୍ଟାଣ୍ଟ ହେଇଯାଉଛି ଆଉ।
ଶୁଭୁନି।
ମନି ମନି ପାଇଁ ଟିକେ ଅଧିକ ଇମ୍ପୋର୍ଟାଣ୍ଟ ହେଇଯାଉଛି ଆଉ।
ଏଇନା ମନି ପଛରେ ଆଉ ଗୋଡ଼ାନି ମନି ଯେତେବେଳେ ତମ ପଛରେ ଗୋଡ଼େଇବ ସେଇଟା ହଉ ଚେଷ୍ଟା କର।
ହଁ।
ମନି ପଛରେ ଯିଏ ଗୋଡେଇଲା ସିଏ-ଏ ଆଗକୁ ଅବଶ୍ୟ ଯିବ। କିନ୍ତୁ ପରିଶ୍ରମ କରିବାକୁ ପଡିବ ଆ ଯେହେତୁ ତମେ ନା ତମ ପଛରେ ମନେ କେମିତି ଗୋଡେଇବ ସେ ବ୍ୟବସ୍ଥା କର।
ହଁ
ନାକି?
ହଁ ଭାଇ।
ଉଁ-ଉଁ
ଖାଇ ସରିଲାଣି?
ଉଁ।
ବ୍ରଶ୍ କରିଛନ୍ତି ବୋଧେ।
ହୁଁ ବ୍ରଶ କରିକି ଦେଖିଆ ଏଇନା ଗାଧେଇବୁ ଆଉ।
ହଁ ଆ ଡ୍ୟୁଟି ଅଛି ବୋଧେ?
ହଁ ପ୍ଲାଣ୍ଟ ଯାଉଚି।
ଓ ହୋ ।
ହୁଁ।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
ଏ ଭଲ ଯେ ଖରା ଚାରି ମାସ କୁହନି ଯୋଉ ପରିଶ୍ରମ ହଉଚି।
ସେଇଟା ତ ସତ କଥା। ଡ୍ୟୁଟି ସାତ ଘଣ୍ଟା।
ଆଠ ଘଣ୍ଟିଆ ଅଛି।
ଦିଫ୍ରେଣ୍ଟ ଡିଫ୍ରେଣ୍ଟ ସାଲେରୀ ଆଉ।
ଉଁ।
। ମାନେ ଏମିତି ମଝିରେ ବୁଲାବୁଲି ଅଛି ନା, ନା କଣ୍ଟିନ୍ୟୁ ଖାଲି କାମ? ମୁଁ କହିଲି ମଝିରେ ବୁଲା ବୁଲି ।
ନାଇଁ ମଝିରେ ଛୁଟି ନେଇଯାଉଛି ନା ଡେଲି କିଏ ଯିବ।
ଓ ହୋ।
ଡେଲି ଯାଇହବନି ମ ଏ ମଝିରେ ଛୁଟି କରିଦଉଚୁ।
ସିପ୍ଟୀ ଅଛି ନା ସିପ୍ଟି ନାଇଁ? ନାଇଟ୍ ସିପ୍ଟୀ
ନାହିଁ ଆମର ଖାଲି ଡେ।
ଅ ହଁ।
ଆମର ହଉଛି ଇଏ କାମ ଗୁରା ପା।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
କଣ୍ଟ୍ରାକ୍ଟର କାମ ଗୁରା ଯେ ଏରା
ଡେଲି ଆଉ। ସବୁ ମର୍ଣିଂରେ । ଏବେ ଷ୍ଟାର୍ଟିଙ୍ଗ ହବ ଏବେ ଯିବେ ଖାଇବେ ଏବେ ଆଠଟାରେ ଆଉ।
ଆଠଟାରୁ ପାଞ୍ଚଟା।
ହଁ ହଁ। ଆଟା ରୁ ଓ ହୋ। ଆମ ଏକରେ ଯଉଠି କାମ ହଉଛନ୍ତି ଯେ ଚାରିଟା ।
ହେଁ ଚାର ଟା କାମ ହେଲେ କିଛି ନାହିଁ ମ ଖାଲି ବୁଲିକି ଆସିବା କଥା।
। ଫ୍ୟାମିଲ ପାଇଁ ତ ଏତିକି ତ କରିବାକୁ ପଡିବ ଆଉ।
ହୁଁ ଖାଲି ଯାଇକି ଖାଲି ହାଜିର ପକେଇବାର ଅଛି। ଏବପ୍ଲାଣ୍ଟ କାମ ମାନେ ସପ୍ଲାଇ କାମ ମାନେ ଜାଣିଥିବ ଯାହା ହବ ଆଉ।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
ହୁଁ। ଆଉ ମୋର କମ୍ପ୍ଲେ